କଲା ପଡ଼ିଛି ହାଲୋ ହଁ ମ୍ୟାମ୍ ଶୁଭ ସକାଳ ନମସ୍କାର।
ଅଛନ୍ତି।
ହଁ ଭଲ ଆପଣ? ଆପ କଣ କରୁଥିଲେ ଟିଫିନ ସବୁ ସରିଲାନି?
ମା ର ଏକାଦଶୀ
ହଁ ହଁ ହଁ ଆଜି ଏକାଦଶୀ ଆଜି କଣ କ କଣ କଣ ଖାଇଲଣି ପିଇଲଣି ଆଚ୍ଛା ହଁ ଏକାଦଶୀରେ ଏକାଦଶୀରେ ମ୍ୟାମ୍ ସୁଜି ଉପମା
ହଁ ହଁ ଚଲେଇମେ ସୁଜି ଉପମା ଚଲେ ସନ୍ଦ କରୁଣ ଟିକେ କରିବେ?
ହଁ ହଁ ହଁ ସୁଜି ଉପମା କରିବି ।
ହଁ ଆଉ ମୁଁ କହୁ ଯାହା କରିଥିଲୁ ଆଉ
ଓହୋ ହଁ ମୁଗ ସିଝା ଟା ବହୁତ ଭଲ ଲାଗେ।
ହଁ ଆଉ ଆଉ ଖାଲି ବାପା ଆଉ ଆଦ୍ୟା ପାଇଁ ଟିକେ ରାନ୍ଧି ଦଉଛି
କଣ କଣ କରୁଛନ୍ତି ଯେ ସେ ଖିଚୁଡ଼ି ଖାଆନ୍ତି? କି ଆପଣଙ୍କ ଶ୍ୱଶୁର ଖିଚୁଡି ଖାଆନ୍ତି?
ନାଇଁ ମ୍ୟାମ୍ ଭଲ ପାଆନ୍ତିନି ।
ହଁ ତ ଖିଚୁଡି କଲେ ନା ଖିଚୁଡି ସବୁ ପନିପରିବା କଲେ ବି ବହୁତ ବଢିଆ ଆଉ ଆଉ ଆପଣଙ୍କର ଝିଅ ସିଏ ଖାଏ ହୁଁ ହୁଁ।
ରେଗୁଲାର ଖାଇନି।
ହୁଁ ହୁଁ ହେଲି କଣ କରୁଛନ୍ତି?
ଭାତ ଡାଲି କରିଦେଇଛି ଆଉ ଭଜା ଶାଗ ଏମିତି କରିଦେବି।
ହୁଁ ହୁଁ କୋଉ ଶାଗ ଆଜି କରୁଛନ୍ତି?
ଆଜି ବୋଧେ ମା କୋଉ ସାଗ ଆଣି କିଣିଛନ୍ତି ବି ଜାଣିନି।
ହୁଁ ହୁଁ ସେ ଭାଇ ଭାଇ ଯୋଉ ଆସିଛି ନା ସେ ଭାଇ ଯୋଉ ଆସିଛି ସେ ଭାଇ ବି କାଲି ମୁଁ କହୁଥିଲି କାଲି ଯୋଉ କ ପଟଶାଗ ଥିଲା। ମୁଁ କହିଲି ତାକୁ କି କଣ ସବ ନା ମୁଁ ଖାଲି ମୁଁ ଖାଲି ଖାଏ ବା ମେ ଶାଗ ବିଷୟରେ ମୁ
ଚହ ମୁଁ ବାହାଘର ପରେ ଟିକେ ଜାଣ ଶାଗ ଚିହିଁ ଜାଣିନି କିି ଚିହି ଯେମିତି କିି ଭାଜି ଶାଗ ମୁଗା ଶାଗ ମୂଳା ଶାଗ ଶାଗ କି କୋ ଶାଗ ଏମିତି ଚିହିଁ ପାରିବେ ସେ ସଜନା
ଆମେ ଛୋଟ ବିଲୁ ବାପା ସାଙ୍ଗରେ ଏଇ ଯୋଉ ଯାଉ ନା ବଜାରକୁ ଯାଉ ତ ସେଥିରେ ଆମେ ସବୁ ଶାଗ ର ନାଁ ମାନେ ସବୁ ଅଧା ଜାଣି ଯାଉଛନ୍ତି ଆଉ ବାପା କେମିତି ସେ ଯୋଉ ହଁ ଯଦି ଅ କରନ୍ତି ତାମାନେେ ଆମକୁ କହ କହିକି କର ଏଟା ଏକି ତିକି ଦାମ ହେଲା ସେଟା ସେମତି ସେତିକି ଦାମ ସେମିତି କହି କହି କରି କରନ୍ତି ତ ସେଥିରେ ଅଭ୍ୟାସ ହେଇଯାଇଛି ଛୋଟ ବଳୁ ଆମକୁ ବି ନିଅନ୍ତି ହେଲେ ସେଟା ଅଭ୍ୟାସ ହେଇଯାଇଛି ଆଉ।
ହଁ
କଣ କଣ ଟିଫନ୍ କଲେ?
ଶୁ ଆଜି ଆଜି ସେ ଭାଇ ଆଣିଥିଲା ସେ ଅ ଇଟଲି ଆଣିଥିଲା।
ହୁଁ
ବୋଇଲେ ଇଟଲିି ସମସ୍ତେ ଖାଇଦେଲୁ ଆଉ ହେଇଗଲା ଆଉ ସେ ବାପା ପୁଣି ଆମ୍ବ କାଟିଲେ ତ ଆମ୍ବ ଖାଇଲି ତ ପେଟ ପୁରି ଯାଉଛି। ସେ ବୋଇଲେ ସେଥିରେ ସରିଗଲା ଆଉ ଆଉ ଆସିବେ କେବେ ଆସିବେ ବୋଇଲେ ଇ ଭିତରେ ଆସିବେ ବଲେ ପୁଣି ନେବେ ଆପଣ କାଲି ଯେ ଆସିଲେ ନା ଘର ହ ତ ମୋ ଡ୍ରେସ୍ ମାନେ ଦେଖ ଚିତନ୍ ମୁଁ ସବୁ ବାହରେ ଯେତିକି କି ମୁଁ ଡ୍ରେସମାନେମାନେ ଯେମିତି ଏବେ ଯୋଉ ହଉନି ସେ ସବୁ ବାହାରେ ରଖିଛି ସେଟା ପୁଣି ଉପରେ ଯୋଉ ଆମର ଯୋଉ ଆଲମିରା ଅଛି ନା ତ ସେଠି କୁସିିଯିବ ତ ସେଟା ମୁଁ ସେମିତି ଗଦେଇଛି ଛି ଆଉ ଆଲମିରାରେ ବି ପୁରା ଫୁଲ ଅଛି। ଏଠି ବି ଇ ଦେିବି ଅଛି ବୁଝିଲ ଦେଖିଥାନ୍ତେ ଆପଣ ସେଥର ସେ ମାଉସୀ ମାଉସୀର ଝିଅ ଯୋଉ ନାହିଁ ଆସିଥିଲା ଯେତେ ସିଏ ଆଉ ମୁଁ ସବୁ କନୁ ସବୁ ଆମର ଅ ଆଁ ସବୁ ଯୋଉ ଡ୍ରେସମାନେ ସବୁ ଆମେ ସବୁ ସାଇତି ରୁମ୍। ସାଇତିକି ରଖିଲୁ ସେ ଯେମିତି ଆସିଲା। ସେଟା ଲାଗିଲା ସେଟା ଦୁଇଘଣ୍ଟା। ପଣି ଲାଗିଲା କଣଟା ଲାଗିଲା।
ସବୁ ଡ୍ରେସ
ହଁ ଆଉ ଆଉ ଯେତିକି ମୁଁ ମୁଁ ମୁଁ ମୁଁ ମୁଁ ତ ଆଉ ସେ ସାଲୱାର ପିନ୍ଧିବିନି ନା ଏବେକା ଏବେ ଆଉ ପିନ୍ଧିବିନି ତ ସେଥିପାଇଁ ସାଲୁଆରମାନେ ସବୁ ଗୋଟେ ଗୋ ଗୋଟେ ସାଇଟରେ ରଖିଦେଇଛୁ ଆଉ ବାକି ଯୋଉ ମୋ ଯୋଉ ଫ୍ରକମାନେ ସବୁ ଆଲମରାରେ ଅଛି ଆଉ ସାଲୁଆରମାନେ ସବୁ ସେ ଏବେକା ବାହାରେ ଅଛି ସେଟା ପୁଣି ଉପରକୁ ଯିବ ସାଲୁଆରଟା ତୋତେ ବହୁତ ହି ଡ୍ରେସ ନୂଆନୂଆ ଡ୍ରେସମାନେ
ହୁଁ ଆପଣ କେତେ ଦିନ ପର୍ଯ୍ୟନ୍ତ ତ ଡ୍ରେସ କିଣିବେନି ମେମ ତ ସବୁ ଡ୍ରେସ ପିନ୍ଧାହେଇଯିବ।
ହଁ ହେବାକି ଭାଇ କଣ କରିବେ ସେ ଯୋଉ ଇଚ୍ଛା ହୁଏ ମୁଁ ଆଜି ଗୋଟେ ଫ୍ରକ୍ ଫ୍ରକ୍ କରିଥିଲି ପିନ୍ଧିବି ପିନ୍ଧିଛି। ତଇ ଆସଲେଖି ଫ ତେ ଭଲ ଲାଗୁଛି। ଆଉ ଦୁଟା ଫ୍ରକ୍ ଅର୍ଡର କର। କହ ମତେ କହିଛନ୍ତି।
ଉଣେଇଶ
ହଁ।
ପୁଣି ଡ୍ରେସ
ହଁ ତାଙ୍କୁ ସେ ତାଙ୍କୁ ଏଇଟା ଭଲ ଲାଗିଲା ଏ ଛକ ଟା।
ହୁଁ।
ତ ମତେ କହୁଛନ୍ତି ସେଟା ଆଉ ଆଉ ଦୁ ତିନିଟା ଏମତି ଅର୍ଡର କରହୁଛ ମତେ।
ହଁ। ଆଉ ଆମ୍ବ ଆଚାର ତିଆରି କରିୁଛନ୍ତି?
ଆମ ଯ ହ ମା କରନ୍ତି।
ଆପଣ ଆଉ କେବେ ଆସିବେ କୁହନ୍ତୁ ପୁଣି ଆମ୍ବ ଆମ୍ବ ଟା ସରିଯାଉ ପୁଣି ଆମ୍ବ ନେବି।
ଆ କୁଣିଆ ଆମ୍ବ ନବ।
ହଁ ଆଉ ବସିବେ।
ହଉ ଯିବିି।
ହୁଁ।
ଆ ଯଗରେ ପଢେଇବା ପାଇଁ ଦେଇଛି ସେ ପଢୁଛି।
ହଁ ହଁ।
ଆଉ ଆପଣଙ୍କ ଝିଅ କେମିତି କରୁଛି କୋଷିଶ?
ଝିଅ ଏବେ ସେ ସେ ମୋ ଭଉଣୀ ଏବେ ମେସେଜ କରିଥିଲା। କିଏବେ ଆମେ ଏବେ ତୋଷ ଉଠିଲା ବୋିକି ଆଜି ଟିକେ ଡେରି କରିଛି ବୋଧେ ଉଠିବାରେ?
ଆଛା। ଏତେ ଗରମ ତ ହଉଛି ମ
ହଁ ବହୁତ।
ରାତିରେ ତ ପାୱାର କଟ ହେଇଯାଉଛି। ଥରେ ଥରେ
ହଁ ହଁ ହଁ ରାତିରେ ହଁ ରାତିରେ ନା ଆଉ କଥା ବି ହେଇ ହଉନି ରାତିରେ
ନେଟୱାର୍କ ପ୍ରୋବ୍ଲେମ୍ ଟିକେ ରହୁଛି।
ହଁ ସେଟା ପ୍ରୋବ୍ଲେମ ଅଛି ସେଥିପାଇଁ ଏମିତି ଏମିତି ସକାଳ ବେଲି ଟାଚୁଆଲି ଭଠିକା।
କଥା ହେବା ପାଇଁ ହଁ।
ହୁଁ। ସକାଳ ବେଳେଟା ଆଉ। ଭଲ ଆଉ ଆପଣ ଏବେ କଣ କରିବେ ଯେ ସେ ଏଇ ଝିଅ ଟା ପାଠ ପଢି ସାରିଲାଣି।
ପ-ପଢୁଛି ନା ନାଇଁ ସେ କେବେଳ ସନ୍ଧ୍ୟାରେ ଯାଇନି ଏବେ ତାକୁ ପଢେଇିବା ପାଇଁ ଦେଇଛି। ଟିକେ ପଢେଇଦେଲି। ଆଉ ଦେଇଚି ସେ କରିବ। ମୁଁ ଟିକେ ରାନ୍ଧିଦେବି ସେ ଟାଇମ୍ ଭି
ହୁଁ। ରନ୍ଧା ଟା ଆଚୁଆଲି ଆଜି କଣ କ ଆଜି ଲଞ୍ଚ ରେ ଭାତ ମା ସେ ଯୋଉ ଗୋଟା ମୁଗ ଥାଏ ନା ଗୋଟା ମେଗରେ ମା ଆଜି କହୁଚନ୍ତି କି ସେ ମାଖନ୍ ଗୋ-ଗୋ କାମ କରାଯି ମାଖନ କଡି ବାଇଗଣ ଦେଖି କରିବାକୁ କହୁଚନ୍ତି। ଆଉ ବାପା ସଖାଳୁ ସଖାଳୁ ସେ କଣ କି ଲାଉ ଲାଉ ଟା କାଟି କାଟି ଦେଇଛନ୍ତି। ତ ଆମେ ଲାଉ ରାଇ କୁ ଲାଉ ରାଇ କରାହବ। ତ ସେଟା ସି-ସିଝେଇଛନ୍ତି ଲାଉ ରାଇ ହଁ ସିଝା ହେଇଚି ରାଇ କରାହେବ ଶାଗ। ଆଜି ଲଳିତା ଶାଗ କରିବା କହୁଚନ୍ତି। ଲଳିତା ଶାଗ କରିବୁ ଆଉ ହଁ ସେ ରାଇ ବେସର ଦେଇକି କରନ୍ତି ମୁଁ କେବେ କରିନି ନର୍ମାଲ ଯୋଉ ହଁ ବାଦାମ ହଁ ବଦାମ ଦିଅନ ତି ବୋଧେ। ଆଜି ମୁଁ ଭାବୁଛି କି ଭିଡିଓ ଟା କରିବି ତ ଏବେ। ଖିବି।
ଦେବି ତ କରିବି ଭାବୁଛି।
ହଁ ହଁ।
ବେସାର ବୋଧେ ଦେବି ଆଉ
ଭଲ ସେଇଟା ଡ ପାଇଁ ବି ଭଲ।
ହଁ ଲାଉ ଆଉ ବାପା କହୁଚନ୍ତି କି ବାପା ଆଉ ମା କହୁଚି ଲାଉ ପିଠା ପସନ୍ଦ ନା। ତ କହୁଚନ୍ତି ଅଧା ରାଇ ଆଉ ମୁଁ ମୁଁ କହୁଥିଲି କି ରାଇ ବୋଲି। ତ ମା କହିଲେ କି ଅଧା ରାଇ। ବ ବଟ୍ ବଡ ଲାଉ ନା। ତ ମୁଁ କହିଲି କି ତମା କହିଲେ ଅଧା ଅଧା କରିବା ରାଇ ଆଉ ଅଧା ପିଠା କରିବା ତ ବାପାର ବାପା ପୁରା ଅଧା ଲାଉ କ ରାଇ କରି କାଟି ଦେଇ ଛୋ ଛୋଟ
ହୁଁ
ସେଟା ବୋଧେ ପିଠା କରା ହବ ପିଠାବ ସେ ଚକୁଲି ପିଠା ଟାଇପ ର ଅ ହୁଏ ସେଟା
ପ୍ରେସର ପିଠା ବି କରନ୍ତି ନା ଆହୁରି ଲଉ କି ମିି ସେ
ଫ୍ରେସର ରେ ବି ପିଠା କରନ୍ତି ଫ୍ରେସର ରେ ବି ପିଠା କରନ୍ତି ଲାଉ କୁ
ପ୍ରେସରରେ ପିଠା କରିବେ ମା
ଆଛା
ହୁଁ
ଭଲ ଲାଗେ ସେଟା ବୁଡ଼ା ଦେଇ କି ଯେ ପ
ଭଲ ଲାଗେ ସେମିତି ଖାଲି ଏବେ ଘରେ ମୁଁ ଅ ଅ ନା ତବେ କଣ କଣ କୋଉ କୋଉ ଆଇଟମ ଭଲ ଲାଗିବ କଣ କରିବି ଭିଡିଓ କଣ କରିବି ସେଟା ସେ ଉପରେ ଖାନ ପାଇଲେ ମା ସବୁ ବ ହଁ ଶୁ ଆଜି ଆଜି କଣ? କରିବାଲ କୁହନ୍ତି। ତ ମୁଁ ଭାବିକି ଆଜି କୋଉ ନୂଆ ନୂଆ ଆଟ କଲେ ମୁଁ ଭିଡିଓ ଦେବି ମୋ ମାଇଣ୍ଡ ସେମତି ହାଇ
ବଢିଆ ନାଇ ଆପଣ ବହୁତ ଲକି ସକାଳ ବେଲେ କାଣା ଖାଇବା ଅ ଚିନ୍ତା କରିପାରୁଛ ମା ପଣି ଆପଣଙ୍କ ମନ ଜାଣି ଦଉଛନ୍ତି।
ହଁ ହୁଁ
ହ
କେମିତି ଚାଲିଛି ଆଉ
କଣ କହିଲି ନା କଣ କହିଲି ବୁଝିପାରିଲିନି
ସେମିତି ଚାଲି ଛି ବଲିଲି ଆପ ଆ ଆପଣ ଏବେ ରନ୍ଧା ବଢା କେବେ କେତେବେଳେ ସରିବ
ସରିଯିବ ଏଗାର ସାଢେ ଏଗାରଟାରେ ସରିଯିବ
ଓ ହ ଏ
ଆଉ ଆପଣଙ୍କର ସେ ଏସା ଇ ଆଶାଇନମେଣ୍ଟ ଲେଖା
ଆସାଇନମେଣ୍ଟ ନା ମାମ ମୁ କାଲି ବ୍ୟହାର ବିଲି କରିବି ତାପରେ ଏଇ ଆସିବେ ପୁଣି ଲାଇନ ପଲେଇଲା ପୁଣି କଲରେ କଥା ଲାଗିଲା ତ ଲ ତ ଆଉ କରିବିନି
କିବା ପାଇଁ ବି ଇଚ୍ଛା ହଉନି କେମିତି ଯେ ହ
ଦେଖିବା। ଆଜି ଆଜି ବାକି କରିବି କାହିଁକି କହଛୁନ ସେ ଯେନ ସେ ଯେ ଆପଣ ଜାଣିଛନ୍ତି କି ସେ ଜ ମୁଁ ଯୋଉ ମୁଁ ବହୁତ ଆସାଇନମେଣ୍ଟ ଲେଖିଛି ନା ତାକୁ ମତେ ସେ ବା କରିବାକୁ ପଡିବ ତ କେମିତି ବାଇଣ୍ଡିଙ୍ଗ କରାଯାଏ ମୁଁ ଦେ କାହା ଗୋଟେ ପଚରାଇବାକୁ ପଡିବ।
ଆସାଇନମେଣ୍ଟକୁ କେମିତି ବାଇଣ୍ଡିଂ କରାଯାଏ?
ସାଧା ବୋଧେ ସାଧା ବାଇଡିଂ ବୋଧେ କରାଯାଏ। ମୁଁ ଆରଥର ସେ ଫାଷ୍ଟ ସେମରେ ଦେଇଥିଲି ତ ସାଧା ବାଇଣ୍ଡିଙ୍ଗ କରିଥିଲୁ ବୋଧେ। ହଁ ସାଧା ବୋଲେ ମୁ ମତେ ଏଟା କରିବାକୁ ପଡିବ ଯଦି ମୁଁ କୋଚ ରୁ ଅଧା ମୋ ପାଖରେ ଅଛି ନା ସେ ଭାବୁଛି ମୁଁ ସେଠା ତାକୁ ଦେଇଦେବି ଭାବୁଛି ଯେତିକି ଅଛି। ଆଉ ଯଦି ଯ ଆଉ ଯଦି ଷ୍ଟାଣ୍ଡ ହେଇଗଲା ଏଇ ଆମର ଯ ଯି ଏକତିରିଶ ରୁ ଯଦି ଜୁନ ଏକତିରିଶ ଜ ତିରିଶ ତକ ହେଇଗଲା ତ ଭଲ କଥା। ମୁଁ ଏକା ସାଙ୍ଗେ ସବୁ କ ବିକିତି ଦେବି। ହଁ ହଁ ହଁ ଆ ପୁଣି କଥା ଲାଗିବା ଆଉ
ହଁ ହଁ ଠିକ ଅଛି।